ହ୍ୟାଲୋ? ହ୍ୟାଲୋ
ହ୍ୟାଲୋ ହଁ ମ୍ୟାଡ଼ାାମ।
ହଁ ଆପଣଙ୍କୁ ମ୍ୟାଡାମ ଶୁଣା ଯାଉଛି? ଆଜ୍ଞା ନମସ୍କାର।
କଣ କରୁଥିଲେ ମ୍ୟାଡ଼ାାମ?
ଏଇଠି ବସିଥିଲି ଆପଣ ଆଜି ମାନେ ଏ କଣ ମାନେ ଫ୍ରି ଅଛନ୍ତି ନା କଣ କାମ କରୁଥିଲେ।
ନା ନା ନା ମୁଁ କାମ କରିପାରୁନି ଗୋଡ ଟିକେ ଭଲ ନାହିଁ ତ ମୋ ସେମିତି କିଛି କାମ ନାଇ ଆକା। ହଁ
ଆପଣ କେମିତି ମାଛ ତରକାରୀ ବନାନ୍ତି?
ମାଛ ତରକାରୀ ମାଛ ତରକାରୀ ତ ବହୁତ ପ୍ରକା ର ବନାଏ ଗୋଟେ ମାଛ ଫ୍ରାଏ ହେଲା କି ମା ଛ ଆମର ବେସର ହେଲା ମତେ ସବୁଠୁ ବେଶୀ ବେସର ଟିକେ ଭଲ ଲାଗେ।
ଆଛା।
ଆଉ ବେସରରେ ସେମିତି କିଛି ଖାସ୍ କିଛି ନଥାଏ।
କେମିତି ବନଉନ୍ତି।
ଉଁ ଉଁ ସୋରିଷ ଟିକେ ଆଗରୁ ଭେଦେଇ ଥାଏ ପାଣି ରେ।
ଆଜ୍ଞା।
ତ ସେଟାକୁ ଭେଦେଇଥାଏ ସେଟା ଯେମିତି ଟିକେ ହେଇଯାଏ ତାକୁ ବାଟିକି ନା ପୁରା ମିନ୍ କରିକି ଦି ତିନି ଥର ବାଟିକି ପେଷ୍ଟ ରେ ଛାଣି ଦିଏ। କାହିଁକିନା ମତେ ଛଣା ଯୋଉ ଛାଣିଥିବ ଯୋଉ ଗୁଣ୍ଡ ଗୁଣ୍ଡ ଟା ରହେ ମତେ ସେଟା ଭଲ ଲାଗେନି।
ଆଛା।
ହଁ ତ ଓହୋ ଛୁଆ ଭଲ ଲାଗେନି ତ ମୁଁ ସେଇଟା ଛାଣିକି ହିଁ କରେ। ତ ସେତାରେ ଟିକେ ପକେଇ ଦିଏ ଆମର ହଳଦୀ ଗୁଣ୍ଡ।
ଆଜ୍ଞା।
ଲୁଣ ଆଉ କିଛି ସେମିତି ପକାଏନି। ଆଉ ଟିକେ ଧନିଆ ପତ୍ର ବି ଅଧିକା କରି ପକାଏ। ସେଇଥିଲାଗି ଆଉ ଏ ପଟେ ମାଛ ବି ଭାଜି ଦିଏ ପୁରା ମତେ ଟିକେ କଡ କଡ କରି ଭାଜିବାକୁ ଭଲ ଲାଗେ। ଯଉ ଆମର ପୁରା ଟାଣ ଟାଣ କରିକି ଭାଜିଲେ ସେଇଟା ହଁ। କିନ୍ତୁ ଆମର ତରକାରୀ ଟା ଯେତିକି ଟାଇମ ରଖିବ ଯଦି ଧର କିଏ ଆସି ପାରିଲାନି ଘ ରେ ଲେଟ ଯାଙ୍କେ ଅପେକ୍ଷା କରିବାକୁ ପଡିବ ତାକୁ ମାଛ ଟା ଏତେ କଣ ଭେଦେନି ବୁଝିପାରିଲେ।
ଆଜ୍ଞା।
ହଁ ତ ସେମିତି ରଖିଲେ ଖାଇବାକୁ ଭଲ ଲାଗେ ନରମ ନରମ କରି ଭାଜିବ ସେ ନରମ ମାଛ ତରକାରୀରେ ପଡ଼ିଲେ ତ ତ ଆହୁରି ମାନେ ଇଏ ହେଇଯିବ ନା ସପ ଫ୍ଟ ହେଇ ଯିବନା ସେଇଟା ଭଲ ଲାଗେନି। ନା କାଦୁଆ କାଦୁଆ ଲାଗେ ଏଇଡା ଟିକେ କଡ କଡ କରି ଭାଜିଲେ ଭଲ ଲାଗେ ତ ଏଇଟା ବେଶୀ ସମୟ ରହିଲେ ବି କିଛି ଅସୁବିଧା ନାହିଁ।
ଆଜ୍ଞା।
ତ ତରକାରୀ ସେ ଟିକେ ଫୁଟିଲା କଷିବି ଟିକେ ଅଳ୍ପ କଷେ କାହିଁକି ନା ଇଏ ମସ ଲା ଟାନା କୁ ତାପରେ ଧନିଆ ପାଉଡର ଟିକେ ଏମତି ପକେଇ ପାକେଇକି ଆଉ କଷେ ଅଳ୍ପ ଟାଇମ୍ ପା ମାନେ ପାଞ୍ଚ ମିନିଟ୍ ଖଣ୍ଡେ କଷେ ଆପଣଙ୍କୁ ଆଳୁ ଭଲ ଲାଗେ ଖାଇବାକୁ ମାଛ ତରକାରୀ ରେ।
ମୁଁ ଏକ୍ଚୁଆଲି ମାଛ ତ ମାନେ ନନ ଭେଜ ଖାଏନି ହେଲାକି ତ କି ନ୍ତୁ ଭଲ ଲାଗେ ସୋରିଷ ବଟା ତରକାରୀ ଟା ମୁଁ ଯେତେବେଳେ ଖାଉଥିଲି ସେତେବେଳେ ସୋରିଷ ବଟା ତରକାରୀ ଟା ଭଲ ଲାଗେ।
ହଁ ତ ତା ଦେହରେ ବି ସେମତି କଞ୍ଚା ଲଙ୍କା ଛାଡିଦିଏ ପୁରା କାଟକି ମଝିରୁ ଏମିତି ଆମ୍ବୁଲ ତ ମୋତେ ବେଶୀ ପକେଇବାକୁ ଭଲ ଲାଗେନୀ ବେଶୀ ଲୋକ ପକାନ୍ତି ଟମାଟର କି ଦେଲାଣି ଯୋଉ ତେନ୍ତୁଳି ପାଣି ଦିଅନ୍ତି। ମତେ ଆମ୍ବୁଲ ଟା ପକେଇବାକୁ ବହୁତ ଭଲ ଲାଗେ କାହିଁକିନା ଆମ୍ବୁଲ ଟା ଥାଏ ମାନେ ସବୁଆଡୁ ହେଇପାରେ ଏମିତି ଝୋଳ ଆପୁଡିକି ଖାଇପାରିବୁ ପ୍ଲସ ଭଲ ଲାଗେ ଆମ୍ବୁଲ ଟା ମଳିକି ବି ଖାଇବାକୁ ତା ଦେହରେ ଯଦି ଖଟା କମି ଯାଇଥିବ।
ଆମ୍ବୁଲ ଟା ମଳି ଦଉ ମୁଁ କହିଲା ବେଳକୁଁ ପାଟି ହେଇ ହେଇଗଲାଣି ଆମ୍ବୁଲା କଥା। ଝିଅ ପିଲାଙ୍କ ତ ତ ଜାଣିଛନ୍ତି ଖଟା ଖଟା କିଛି ଡିସକସନ କଲେ ମାନେ ସରିଲାଛି।
ହଁ ନିଶ୍ଚିନ୍ତ ମତେ ବି ଆମ୍ବୁଲ ପକେଇ ଭଲ ଲାଗେ ଯୋଉ ପାଣି ଟା ଦିଅନ୍ତି ଯୋଉଟା ଗରମ ପାଣି ଦିଅନ୍ତି ନା ଥଣ୍ଡା ପାଣି ଦିଅନ୍ତି?
ନା ନା ଗରମ ପାଣି ଦିଏନି ମା ମାଛ ତରକାରୀ ଧର ଆମେ ମଟନ ଫଟନ କଲେ ତା ଦେହରେ ଗରମ ପାଣି ଦଉଛେ। ଆଉ ମା ମାଛ ତରକାରୀ ତ ନର୍ମାଲ ମୁଁ ଥଣ୍ଡା ପାଣି ହିଁ ଦିଏ।
ଆଚ୍ଛା।
କାଧେଇକି ମାଛ ପକେଇ ଟିଏ ଫୁଟେଇକି ବାହାର କରିଦିଏ ଆଉ।
ଆଚଛା।
ହଁ ଆଉ ଯଦି ଫ୍ରାଏ କଲି ମତେ ଟିକେ ବେଶୀ ମସଲା ବାଲା ପାଣି ଝୋଳ ରହିବନି ଡ୍ରାଏ ବାଲା ଯୋଉ ମସଲା ହୁଏନି ଆମର ବାହାଘରିଆରେ ଯେମିତି ମାଛ ଫାଚ ଦିଅନ୍ତି।
ହଁ, ହଁ, ହଁ ମାଛ ପ୍ରାୟ ଯୋଉଟା ଯୋ ହଁ ସେଟା ଭଲ ଲାଗେ।
ଆଉ ସମସ୍ତେ କି ମାଛ ମାନେ ମାନେ ଯାହାବି ହେଇଯାଉ। ପାଣି ଫଟା ଭଳିଆ ଲାଗିବ ମାନେ ଲାଗିବ। ଏତେ ମସଲା ଦିଅ ଯାହା ଦିଅ ମାଛ ଟା ପକେଇଲେ ମାନେ ପାଣି ଫାଟିଯାଏ। ତରକାରୀ ତାଠୁ ଭଲ ଆମେ କମ ଝୋଳ ରଖିକିନା ମାଛ ଟା ପକେଇବା। ସେଇଟା ବଢିଆ ଲାଗିବ ମୁଁ ସେଇଟା ବେଶୀ ଭଲ ପାଏ ଖାଇବାକୂ। ପ୍ଲସ ମାଛ ବେସର ଖାଇବାକୁ ଭଲ ଲାଗେ ଆଉ ଯୋଉ ମସଲା ଝୋଳ ଭଳିଆ କରିଦିଅନ୍ତି ମତେ ଭଲ ଲାଗେନି ତାକୁ ଖାଇବା ପାଇଁ।
ଆଜ୍ଞା।
ସେଇଟା ବି ସେଇଟା ବି ବଢିଆ ଲାଗେ କରିବାକୁ ବି ଭଲ ଲାଗେ। ଆମର ପିଆଜ ରସୁଣ ଅଦା ପୁରା ପେଷ୍ଟ କରିଦେଇଥିବି ତା ଦେରେ ଟମାଟୋ ପ ଟିକେ ଅଧିକା ମୁଁ ପକାଏ କାହିଁକି ଖଟା ଖଟା ଦରକାର ଟା ହେଲେ ଭଲ ଲାଗିବ।
ହଁ ଟମାଟୋ ଟିକେ ଅଧିକ ପକେଇଲେ ଭଲ ଲାଗେ।
ହଁ, ସେଟାକୁୁ ଦେଇକି ପେଷ୍ଟ କରିଦିଏ ଆଉ। ଛଡା ଏପଟେ ବି ମାନେ ଛଡେଇକି ତାକୁ ଭାଜି ଭୁଜି ଥୋଇ ଦେଇଥାଏ। ସେଇଟା ଟିକେ ବି ଅଧିକା ତେଲ ଦେଇକିନା ମାଛ ଭଜ ମୁଁ ଆଇଁଷ ଫାଇଁସ କଲେ ଟିକେ ତେଲର ମାତ୍ରା ଟା ଅଧିକା ଥାଏ ମୋର। ହେନା ଭଲ ଲାଗେ। ତା ହଁ ଶୁଖିଲା ଶୁଖିଲା ଗଲେ ଭଲ ଲାଗିବନି।
ଲାଗେ ସେଟା ସ୍ମେଲ ହବ।
ହଁ ହଁ ତ ସେଥିରେ ଆଉଟିଏ କଟା ପିଆଜ ପକେଇ ଭାଜି ଆଗ ପକେଇଦେବି ସେ ଯୋଉ କାଠ ମସଲା ନୁହେଁ କି ଆମର। ତାକୁ ପକେଇ ଦେଇ ତାକୁ ଟିକେ ଭଲ କି ଇଏ କରିଦେଲେ ପିଆଜ ପ ପକେଇକି ଭଲସେ ଜାରିକି ମୁଁ ଟିକେ ବେଶୀ ସମୟ ମସଲା କୁ କଷେ। ମାନେ ତୋର ଦଶ ମିନିଟ କଷିଆର ମୁଁ ଟିକେ କୋଡିଏ ମିନିଟ୍ ଭଳିଆ ଏମିତି କଷେ କାହିଁକି ନାଆ କଷିଲେ ଯେତେ କଷ ଯୋଉନା ଆଇଁଷ ମସଲା ଟାକୁ
ଭଲ ଲାଗିବ ଟେଷ୍ଟ କର। ଫ୍ଲେମ ଟାକୁ ସ୍ଲୋ ରେ ଦେଇକି କସିଲେ ସେଟା ଭଲ ଲାଗେ ଟେଷ୍ଟ
ହଁ ମୁଁ ତ ଘୋଡେଇକି ଛାଡି ଦେଇ ପଳାଇ ଯୋଉ ପର୍ଯ୍ୟନ୍ତ ତେଲ ନ ବାହାରିଛି। ଭଲସେ ଆଉ ଗୋଟେ ଗୋଟେ ଲୋକ ଅଛନ୍ତି ଜମା କଷିବେନି ଗୋଟେ ପାଞ୍ଚ ମିନିଟ୍ କଷି ହଁ ହଁ ହେଇଗଲା ସଇଲା ସେ ଗୁଡା କଅନ ଲାଗେ କେଜାଣି କଞ୍ଚାଲିଆ ମସଲା ବି ଜଣେ ଭଲ ଲାଗେ। ଆମର ଏଇ ଘର ପାଖରେ ଜଣେ ଭାଉଜ ସେ ଆମର ମମି ଆଉ ସେ ଯୋଉ ଆଶିନ ମାସ ରେ କୋଉ ମାସରେ ଗୋଟେ ଖାଆନ୍ତିନି ସେ ମତେ କରିକି ଦିଅନ୍ତି। ଥରେ ହଁ କାର୍ତ୍ତିକ ମାସ ନୁହଁ ଆଉ ଗୋଟେ ମାସ ମଙ୍ଗଳା ପୂଜା ହୁଅନ୍ତି। ମଙ୍ଗଳା ସେଇ ମାସରେ ସେ ଖାଏନି ଓଷା କରେ ତ ସେ ଘର ପାଖକୁ ଭାଉଜ ବି ଜଣେ ଦେଇଥିଲେ। ଥରେ ଦେଇଛନ୍ତି ସେ ନୂଆ ବାହା ହେଇଥିଲେ ନା ମୁଁ ତାପରେ ମନାକରଲି ଭାଉଜ ଆଉ ଦବନି।
ହଁ ଆଉ କଣ ଡାଇରେକ୍ଟ ତ କହିହବନି ନା।
ଏତେ କହିହବନି ମୁଁ କଣ ନାଇଁ ଭାଉଜ ଭଲ ଲାଗୁନି ମମି ଖାଉନି ଆଉ ଦବନି। ମୁଁ କହିଲେଣି କି ମତେ ତରକାରୀ ବି ଭଲ ଲାଗୁନି ବୋଲି।
ଆଛା
ହଁ ଆଉ ସେ ବି ଜମା କଷି ନଥିଲେ ବେକାରିଆ ହିଁ ଲାଗୁଥିଲା ସବୁ।
ଉ ନନ୍ ଭେଜ ଜିନିଷ ଗୁଡାକ ଭଲସେ ନ କଷିକି କଲେ ସେଟା ହଁ ଆଇଁଷ ଟାଇପ ର ସ୍ମେଲ ହୁଏ। ହଁ
ହଁ କିନ୍ତୁ ମତେ ସବୁଠୁ ବେଶୀ ଭଲ ଲାଗେ ମଟନ। ମଟନ ଥୋଇଦବ ମୁଁ ଆଉ କିଛି ଖାଇବିନି ଆଉ ସବୁ ରିଜେକ୍ଟ। ଆଉ
ହ
ସେମିତି କଷି କାଷି ତା ଦେହରେ ଟିକେ ଏଇ ଯୋଉ ଆମର ଗରମ ମସଲା ଆଉ ଧନିଆ ପାଉଡର ଆଉ କଣ ସେଟା ରହିଲା ଟି ଜିରା କୁ ମୁଁ ବାଟି ଦେଇଥାଏ ମୁଁ ଯେତେବେଳେ ଗ୍ରାଇଣ୍ଡିଙ୍ଗ କରେ ମସଲା ସବୁ ହଁ ପିଆଜ ରସୁଣ ହେରିକା ତା ଦେହରେ ରସୁ ଶୁଖିଲା ଲଙ୍କା ଆଉ ଜିରାକୁ ମୁଁ ଟିକେ ବାଟିବାକୁ ବେଶୀ ଭଲ ଲାଗେ ମତେ ତା ଦେହରେ। ଆଉ ଗୁଣ୍ଡ ପକେଇବାକୁ ମତେ ଏତେ ଭଲ ଲାଗେନି। ଖାଲି ମୋ ଧନିଆ ଗୁଣ୍ଡ ଟା ଭଲ ଲାଗେ ଆଉ ଏମଡି ଏଚ ର ଯୋଉ ସବୁ ଆସୁଛି ପାଉଡର ମତେ ଏମ ଡି ଏଚ ପାଉଡର ଗୁଡାକ ଭଲ ଲାଗେ। କିନ୍ତୁ ରୁଚି ଭାରତ ତା ଆଗରେ କିଛି ଭଲ ଲାଗେନା।
ହ ଏମ ଡି ଏଚ ଟେଷ୍ଟ ଭାଲଥାଏ ମୁଁ ସୁନିଚି କେବେ କରିନି। ଭଲ ଥାଏ ବୋଲି କହୁଚି।
ତ ଟିକେ କଷ୍ଟ ଅଧିକା ପଡିବ। ତଥାପି ମତେ ଯୋଉଟା ଭଲ ଲାଗୁଛି ସେଇ ଜିନିଷ କଣ ପାଇଁ ନ ଆଣିବା।
ସେଇଟା ତ ସତକଥା।
ହଁ ତ ତାକୁ ପକେଇ ପକେଇ ସେ ଟିକେ ହେଇଗଲା ପରେ ଅଳପ ପ ପାଣି ଦେଇ ଫୁଟେଇକି ମାଛ ଛାଡ଼ିଦବା ଯେମିତି ପାଣି ସବୁ ଶୁଖିଯିବ ଆଉ।
ଆଛା ଦିଟାକ
ଦିଟା ଯାକ ମସରୁମ ର ଆମର ସେ ଯଉ ବେସ ଦିଆ ହୁଏ ସେଇଟା ବଢିଆ ଲାଗେନି?
ହଁ ସେଟା ସୋରିଷ ପଟା ତରକାରୀ ତ, ଆମ୍ବୁଲ ପକ ହେଇକି? ହଁ ମସରୁମ ମସଲା ଠାରୁ ମସରୁମ୍ ମସଲା ଠାରୁ ବେସର ଟା ବହୁତ ଟେଷ୍ଟ।
ହଁ ଯାହାବ କୁହ ପିଆଜ ମସଲା ଠୁ ଏ ମସଲା ଯାକ ଟେଷ୍ଟ।
ବେଶର ଟେଷ୍ଟ ଭଲ ଲାଗେ ପିଆଜ ଠାରୁ। ମୁଁ ବନାଏ ମାନେ ଆମର ଯୋଉ ରୋଲ ପନିର ରୋଲ ବନାଏ ମସରୁମ ରୋଲ। ବନାଏ ସେଟା ଫାଷ୍ଟ କେମିତି କରିବେ କହିଲେ ମୁଁ ଯେମିତି ବନାଏ କହୁଛି ହେଲା? ଫାଷ୍ଟ ମୁ ଟିକେ ମଇଦା କମ୍ ଇଉଜୁ କରେ ଅଟା ଟିକେ ପକେଇକି ଭଲସେ ସେ ଯୋଉ ଆମର ଗୋଳା କରିଦେବେ। ଆ ତାପରେ ପିଆଜ ଆମର ଯୋଉ ଇଏ ପନିର୍ ମସରୁମ୍ ସବୁ କଟାକଟି କରିବେ ଫାଷ୍ଟେ ତେଲ ପକେଇବେ ତେଲ ପରେ ଜିରା ଜିରା ପକେଇଲା ପରେ ଆମର ଯୋଉ କଣ କହିଲ କଣ ତ ଥାଏ ଯୋଉ ବାସ୍ନା ହୁଏ ସେଟାକୁ କଣ କୁହନ୍ତି ଡାଲଚିନି ଆଉ ଯୋଉ ଏଇଟା ଗୁଜୁରାତି ହେଲା ତାକୁ ଛେଚ୍ ହଁ। ଛେଚା ଟିକେ ପକେଇଦେବେ କ୍ୟାପସିକମ୍ ପିଆଜ ଟମାଟୋ ଅ ସବୁକୁ ଭାଜିିବେ ତାକୁ ବସି ତାପରେ ଟିକେ ସୋୟା ସସ୍‌ ଓ ସିଲ୍ଲୀ ସସ୍ ପକା ପକି କରିବେ ତାପରେ ଟିକେ ଚାଟ୍ ମସଲା ସବୁ ପକେଇ ସାରିଲା ପରେ ଟିକେ ସ୍ଲୋ ଫ୍ଲେମ୍ ରେ ଦେଇକି ଭାଜିବେ ଆଉ ଯେମିତି କଡ଼କଡ ରହିବ ଆଉ କାରଣ ବୋହୁତ୍ ହେଇଗଲା ପରେ ସେ ଟେଷ୍ଟେ ଟା ଭଲ ଲାଗେନି ନା।
ନାଇଁ କି ହଁ ଗୋଳି ଗାଳିକି ଛାଡିଦେବେ ସେ ଝିଅ କୁ।
ହଁ ସେ ମାନେ ଜଷ୍ଟ ମାନେ ଟିକେ କଡ଼କଡ ରହିଲେ ଭଲ ଲାଗେ ସେ ଯେ ଯୋଡ଼ାକ ବାହାର କରିଦେବେ ତାପରେ ରୁଟି ଭଳିଆ ବେଲିକି ଇଏରେ ତ ଏଥିରେ ଟିକେ ଟମାଟ ସସ୍‌ ଚିଲ୍ଲୀ ସସ୍ ଉପରେ ଟିକେ ମରାମରି କରିଦେବେ ସେ ଯୋଉ ଆମର ଯୋଉ। ବ୍ରେଡ଼ ଭଳିଆ ହେଇଥିବ ଯୋଉ ରୁ ଟି ଟାଇମ୍ ର ମାରିଦେବେ ମାରି ସାରିଲା ପରେ ତ ସେ ଯୋଉ ଇଏ ଗୁଡାକ ପନିର ମସରୁମ୍ ତାପରେ ସେଥିରେ କୋବି ବି ମୁଁ ପକାଏ। ବଲସେ ପୁରା ପକେଇ ଦେଇକି ତାପରେ ଗୋଳେଇ ଦେବେ ମୁଁ ଟିକେ ସିମ୍ କୋନ୍‌ ସା ଗାରେ ମାନେ ଅଧେ ହଁ ମୁଁ ପୁରା କଣ ସେ ସାଧା ସିଧା କରେ କାହିଁକି ନା ହେବି ମସଲା ମସଲି ଏସବୁ ଦେଲେ ଟେଷ୍ଟେ ରୁହେନା। ଆଉ କରାଯାଏ ଆଉ।
ହୁଁ ହୁଁ।
ଠିକ୍ ଅଛି ମ୍ୟାମ୍ ଆପଣ ମତେ ନେଷ୍ଟେ ଆଉ ଯାହା ରେସିପି କେମିତି ଆଉ ଟିକେ ବୁଝେଇବେ।
ଆଜ୍ଞା ଆଜ୍ଞା।
ଆପଣଙ୍କ ଠାରୁ ଶିଖିବା ପାଇଁ ଚାହୁଁଛି।
ଆଜ୍ଞା ହଁ ଆଜ୍ଞା ଆଜ୍ଞା। ଧନ୍ୟବାଦ।